ହ୍ୟାଲୋ।
ହ୍ୟାଲୋ।
ହଁ। କଣ କରୁଥିଲ?
ଏଇଟି ବଇଚି।
ଅ, ଆଉ ବର୍ଷା ଫରସା।
ନା
ହୁଁ, ଆଉ?
ହଉ କାମ ସଇଲା।
ମୋର କିଛି କାମ ସରୁନି। କିଛିବି କରେଇ ଦେଉନାହାନ୍ତି ଆମେ ଯାଉଚୁ ବଶିବୁ।
ତା ଝିଆଁ
ହେ ଏଇଠିପ ଆଇଲିି ଟିକେ ଖେଳୁଥିଲା ଯେ ଆଜି ଟିକେ କରିବି ବୋଲି ସେ ଖେଳିବ ନା କଣ କରିବ? କିଛି କରେଇ ଦଉନି। ଏଇଟା ହୁଁ, ଆଉ କଣ କୁହ? ଓହୋ, ଆଉ ଏଇ ଯୋଉ ଉ ନ କଣ ଗୋଟେ ବାହାରି ପଇଲା ତାର ହଁ ଏଇଟା ବସିଚି ଏଇନା ବସିକି ଖେଳୁଛି। ମୁଁ ରୋଷେଇ କରିବି କଣ ମୁଁ ବି ଆସିଲି ବସିଲି ଆଉ।
ରୋଷେଇ କରନି ଆଉ।
କଣ କରିବି ରୋଷେଇ ଆଉ? ଆମର ଏଠି ମୀନା ବଜାର ପଇଲା। ଆଁ? ଆମର ଏଇଠି ମୀନା ବଜାର ପଇଲାଣି।
କୋଉଠି?
ଏଇଠି।
ତମେ ଠାରେ।
ହଁ ନାଁ ଦୋନିକା
ଉଁ, ହୁଁ। ମାଙ୍କୁ ଧରିକି ପଳେଇଆ।
ହୁଁ। କାହାକୁ?
ନାଇଁ କି?
ହଁ। ଆଉ?
ଆ
ରଥଯାତ୍ରା ଦେଖିବାକୁ ଯିବୁନି? କହିଲି ରଥଯାତ୍ରା ଦେଖିବାକୁ
କି?
ନା ନା ଏଇନା କିଏ ଯାଉଛି।
ହଁ।
ହଁ
ଆଉ?
ଆଉ କ
ରଥଯାତ୍ରା ରେ ଯାତ୍ରା ହଉଛି ଦେଖିଯିବନି ଜଗନ୍ନାଥ କୁ?
ଏଇଠି ଦେଖିଦେଲେ ହବ। ଡ଼େଲି ତ ମୋବାଇଲ ରେ ଦେଖୁଛୁ।
ଆ ହେଟା ତ ଦେଖା ହଉଛି।
ଡେଲି ତ ମୋବାଇଲ ରେ ଉଁ ମୋବାଇଲରେ ଯେମିତି ଦେଖା ଦେଖୁଛୁ ପାଖକୁ ଗଲେ ବି ସେମତି।
ହୁଁ। ଆଉ?
ଆ ପୁରୀ ଯିବ?
ଆଉ କଁ କୁହ?
ମୁଁ କହିଲି ପୁରୀ ଯିବ?
ହ ହେରା ବାହାରୁଛନ୍ତି ଯିବେ ବୋଲି ଯେ କଁ କରୁଛନ୍ତି ଛୁଆ ଧରିକି କିିଏ ଯିବ।
ଯା ଭାରି। ହଁ
ଆଉ ତମର ଏ ବର୍ଷ ଚାଷ୍ ନିଜେ କରୁଚ ନା ଆଉ ଦେଇଛ?
ଏଁ?
ତମର ନିଜେ କରୁଚ ନା ଭାଗକୁ ଦେଇଛ ନା ତମର ତ ଦେଇନାହାନ୍ତି ତମର ହେଇଟା ହେଇନି ନାଇଁ କି?
କନ?
ଏଇ ଯୋଉ ଚାଷ ବିଲ ବାଡ଼ି।
ନା।
ଅହୋ ହଉ। ଗାଁ କୁ ପୁଣି କେବେ ଆସିବ?
ଗାଁ କୁ ଯିବୁ ଦେଖିଆ ଭାବୁଚି ପୁଅ ଜନ୍ମଦିନ ଅଛି ତାକୁ
ଆ?
ପୁଅର ଜନ୍ମଦିନ ଅଛି ନା ମେଳା ହବ।
ଅ କେବେ?
ଅଗଷ୍ଟ ସେପ୍ଟେମ୍ବର ଏକେରେ।
ହୁଁ ସେଠି ହୋଲି କେମିତି ଖେଳ?
ହୋଲି ଏଇଠି ଭଲ।
ହଁ ଖେଳନା ଡ୍ୟୁଟିରେ ତ ଯାଉଥିବ ଆଉ ଖେଳିବ କେତେବେଳେ।
ହୁଁ।
ଆଁ।
ଆଠ ଆଠ ଘଣ୍ଟା।
ଆ ହା। ଆ।
ଆଉ କଣ?
ହୋଲି ଏଠି ଏଇ ଝିଅ ମାନେ ସବୁ ଯାଇକି ଖେଳାଫେଳି କରନ୍ତି। ପ୍ରତିବର୍ଷ ଆସିବେ ମତେ ମ ମୁଁ ଗାଧୁଆ ପାଧୁଆ କରିକି ପୂଜାପୂଜି କରିଦେଇଥିବି। ଆସିବେ ସବୁ ଆଉ କାହାକୁ ତମ ମୁଁ ମନା କରିପାରେନି। ଏଇଟା ୟାଙ୍କର ମନା ପାଟି କରୁଥିବେ କଣ ପାଇଁ ପଦାକୁ ଯାଉଛୁ କଣ ପାଇଁ ଦେଖେଇ ହଉଛୁ। ମୁହଁ ଆଉ ହୋଲି ତ ମନା କରି ହୁଅନ୍ତି କରି ହୁଏ କି ଆଉ। ଆଉ ବୁଳି ବୁଳା ଦେଇକିନା ଯିବେ ହେଠୁ କଣ ଫୁଣି ପୁଣି ଆଉଥରେ ଗାଧେଇବି ଏଇୟା କରନ୍ତି ଏଠି। ଆଉ ହେଠି ଯେତେବେଳେ ଥିଲି ହୁଁ ପ୍ର ଥମ ବର୍ଷ ହୋଲି ଖେଳି ନଥିଲି ସେକେଣ୍ଡ ବର୍ଷ ସବୁ ଆସିକିନା ୟା ପୂର୍ବରୁ ଯୋଉଠି ଥିଲି।
ହୁଁ ହୁଁ।
ଆଉ ସେକେଣ୍ଡ ବର୍ଷ ଆସିକିନା ସବୁ ବୁଳି ବୁଳା ଦେଇଥିଲେ। କାହାକୁ ମନା କରିନି ଆଉ।
ହ।
ହଁ।
ଏଇଠି ସେମାନେ ଜାଣିନାହାନ୍ତି ହୋଲି ଯାହା ହିନ୍ଦୀ ମାନେ ଜାଣିନ୍ତି।
ହୋଲି କଣ ଜାଣିନାହାନ୍ତି ନାଇଁ?
ନା ଯାହା ଗଣେଶ ପୂଜା, ଦୁର୍ଗା ପୂଜା।
ହଁ ହ ହଉ ପୂଜା ପୂଜି ରାଗ। ପୂଜା ଫୂଜି ଏଇରାକ ସବୁ ଜାଣିଛନ୍ତି ଆଉ ସେଠି ବେଶୀ ଆଉ ନାଇଁକି।
ମକର ସଂକ୍ରାନ୍ତି ତା ତାଙ୍କର ଅଧିକ ଇଏ।
ହଁ ମକର ସଂକ୍ରାନ୍ତି ରେ କଣ ହେଇଯୋଉ ଗୁଡି ଉଡାନ୍ତି।
ହୁଁ।
ହୁଁ।
ଆମର ଯେମିତି ରଜ ତିନି ଦିନି ଯେମିତି ନା।
ହୁଁ।
ତାଙ୍କର ମକର ସଂକ୍ରାନ୍ତି ତିନି ଦିନି।
ଓହୋ।
ହ
ତିନି ଦିନି କରିବେ ଆଉ।
ତେର, ଚଉଦ, ପନ୍ଦର।
ହଁ ଆଉ ଏଥିରେ କଣ କଣ ସବୁ କରନ୍ତି?
ତାଙ୍କର ହେଇଥିରେ ପୂଜା ହୁଏ, ପଣା ହୁଏ।
ହଁ କୋଉ ଠାକୁରଙ୍କୁ ପୂଜା କରନ୍ତି।
ତାଙ୍କର ଏଇରା କି ଥାକୁର କି ଆଣି।
ଆ ସବୁ ନୂଆ ଫୁଆ ପିନ୍ଧନ୍ତି?
ହଁ ଧୋତି ସାଟେ।
ହଁ। ଆଉ
ଘରକୁ ପୋନ୍ କରଥିଲୁ?
ଆଁ
କଇଲି ଘରକୁୁ ଫୋନ୍ କରିଥିଲ କି?
ନା।
ଉଁ।
ଆମର କାନି ମକର ସଂକ୍ରାନ୍ତିରେ ଏ ଏ ଏଠି ଅଁ ଗାଁରେ କି ମକର ସଂକ୍ରାନ୍ତିରେ ହୁଏ ଏଁ-ଏଁ ସେ ଅଁ ଅଇଲା କଣ କି ଦେବୀ କି ଦେବୀ ଜଣେ ଅଛନ୍ତି ପଣା ହଁ ଦେବୀ ତମ ବୋ ବୋଉ ଜାଣିଚି। ସେ ଦେବୀ ଅଛନ୍ତି ସେ ଦେବୀଙ୍କୁ ଆଣିବେ ସମସ୍ତେ ଏକାଠି କରିବେ। ଏକାଠି କରିଦେଇକି ଏଠି କୋଉ ଦେବୀ ଭଲ କୋଉ ଦେବୀ କି ଭଲ ବୁ ସଜେଇଛନ୍ତି ସବୁ ପ୍ରାଇ ଜି ଦେବେ ହେଠୁ ନେଇକିନା ଯିବେ ଏ ଏଁ-ଏଁ ଏଁ ମନ୍ଦିର ଏଇ ଯୋଉ ଡ୍ୟାମ ରେ ଭସେଇବେ।
ହୁଁ ହେରା ଦୁର୍ଗା ପୂଜା ନା ଗଣେଶ ପୂଜା ହଉଥାଏ?
ଦଶହରା ଏଇ ଯୋଉ ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତିରେ ସ୍ ସବୁ ପୂଜା କରୁଥିବେ ଏଇ ଇଁ-ଇଁ ଏଁ-ଏଁ ମହାନ୍ତ ସେ ଜାତି ଲୋକ ପୂଜା କରୁଥିବେ। ଯୋଉଁ ଉଁ-ଉଁ ହୁଁ ସବୁ ସିଏ ଭଲ ବଡ ବଡ ଠୁସି ଠାକୁର ଠୁସି ନା କଣ ଏନ୍ତି କୁହନ୍ତି ସେ ଠାକ୍ ମା କୁ। କରିଥିବେ ହେଇଠୁ ଭଲ ବଡ଼ ବଡ଼ କିଏ ବଡ଼ କିଏ ସାନ କିଏ ଛୋଟ କିଏ ଯେ ଯେମିତି ଦେ କିଏ ଗାଡିରେ କିଏ ମୁଣ୍ଡରେ କିଏ ହାତରେ ହେଲା। ଯିଏ ଯେମିତି ଇଁ-ଇଁ-ଇଁ ଆ କରିପାରନ୍ତି।
ହେଇଠୁ ଉଁ ଆ ଯୋଉ ଆଣିବେ ଗୋଟିଏ ଜାଗାରେ ସବୁ ରଖିବେ ମନ୍ଦିର ପାଖରେ ଗୋଟେ ଜାଗାରେ ରଖିବେ। ଯାହା ମୂର୍ତ୍ତି ଟା ବଡ ଯାହା ମୂର୍ତ୍ତି ଟା ଭଲ ସେମାନଙ୍କୁ ପ୍ରାଇଜି ମିଳିବ ହେଠୁ ମିଳି ସାଇଲା ପରେ ହେଠୁ ଅଁ ନେବେ ତାଙ୍କୁ ଭସେଇବେ। ଯା ନଦୀରେ ପାଣିରେ ତାଙ୍କୁ ଦେବେ ପାଣିରେ ଢ଼ାଳି ଦେଇକିନା ହେଠୁ ଆସିବେ। ତାଙ୍କର ଯୋଉ ମନ୍ଦିରରେ ଯୋଉ ହେଇ କିଏ ଭୋଗରାଗ କରିଥିବେ ସେ ଠାକୁରଙ୍କ ପାଇଁ। ଏ ଭୋଗ ରାଗ ହେଠୁ ଏନ୍ତି ଆଉ।
ଉଁ ହୁଁ।
ଖାଇବେ ଯାତ୍ରା ଫାତ୍ର ରେ ଜିନିଷ ପତ୍ର ବହୁତ୍ ବହୁତ୍ ଆଡୁ ଲୋକ ଆସନ୍ତି। ବହୁତ୍ ଆଡ ଲୋକ ଦୋକାନ ଦିଅନ୍ତି ହେତବେଳେ। ଆସିଥାନ୍ତି ପାଖରେ ଭଲ ହଉଥିଲା ସବୁ।
ଢେଙ୍କାନାଳରେ ଭଲ ଲକ୍ଷ୍ମୀ ପୂଜା ହୁଏ ନା?
ହଁ ଭଲ ହୁଏ ଲକ୍ଷ୍ମୀ ପୂଜା ଯାଇଥିଲୁ। ହୁଁ ଗୋଟେ ବର୍ଷ ଯାଇଥିଲୁ ହୁଁ ଲକ୍ଷ୍ମୀ ପୂଜା ଦେଖିଛି ଯେ ତା ପର ବର୍ଷରୁ ସେ ସେଇ ବର୍ଷଠୁ ମୁଁ ଜୁହାର ମାରିଲି ଆଉ ମୋର ଲକ୍ଷ୍ମୀ ପୂଜା ଦେଖିବାର ନାହିଁ। କି ଏଠିକି ଆସିବାର ନାହିଁ। ଯୋଉ ହଇରାଣ ଲୋ ଝିଅ ମୁଁ ଆଉ କହିବାକୁ ନାହିଁ।
ମାମୁଁ ହେକା ସବୁ ଯାଇଥିଲ ନାଁ?
ହଁ। ମାମୁଁ ହେକା ଯାଇଥିଲେ ସେଉଠୁ କେହି ଏଁ ମାନେ ଇଏ ମୋ ଶାଶୁ ଯାଇଥିଲେ। ଆଲୋ ସେମାନେ ଯେତିକି ହେଇଥିବେ ଗୋଟା ସେମାନଙ୍କ ଠୁ ମୁଁ ଅଧ କିଲୋ ମୁଁ କିଲୋମିଟର ପଛରେ ଥିବି। ଚାଲି ପାରନ୍ତି ନି ଲାଷ୍ଟ୍ କୁ ସେଉଠୁ କହିବେ ନାଇଁ ନାଇଁ ଚାଲ ଯିବା ଭାରି। ଘରୁ ଆଇଲୁ ବେକାର ଗଲୁ ପନ୍ଦର ଶହ ଟଙ୍କା ଦେଲୁ ବେକାରଟାରେ ଗଲୁ ଆଇଲୁ। କିଛି ମେଢ ଦେଖିଲୁନି ଦି ଟା ମେଢ ଟୋଟାଲ୍ ଦି ଟା ମେଢ ଦେଖିଲୁ ସେ ମେଢ ଦି ଟା ଆ
ତୁ ଜମା ଚାଲିପାରୁନୁ ତୁ ଖାଲି ଠୁକୁର ଠୁକୁର ହେଇକିନା ଯିବୁ।
ନାଇଁ ମୁଁ ଚାଲି ପାରିବିନି ମତେ ସେଇ ମୁଁ ଆମ ଭିତରୁ ମୁଁ ସମସ୍ତଙ୍କ ଠୁ ଜୋରରେ ଚାଲେ ଆଉ ସମସ୍ତଙ୍କ ଠୁ କମ୍ ମଝିଆଣି ଚାଲେ। ହୁଁ।
କିଏ ମମି ଦେଇ?
ହଁ ସେ ତାର ଚାଲିବ ସମସ୍ତଙ୍କ ଠୁ ଧୀରେ ଧୀରେ ଧୀରେ ଧୀରେ ତାର ଚାଲିବ। କିନ୍ତୁ ମୁଁ ଜୋରରେ ଚାଲେ ହେଲା ଧୀରେ ଧୀରେ ଚାଲିଲେ ମତେ କାଟିବ ଜୋରେ ଧପା ଧପ ଧପା ଧପ ଚାଲିଯିବି ଆସି ବେଶୀ ଦୁଃଖ କିନା ଆଇବି। ଆଉ ପଛ ଆଡୁ ଟାଣି ହେଇ କିନା ରହିଲେ ଆଉ ଦେଖିପାରିବେନି। ଏ ବର୍ଷ ଭାବିଛି ଦଶ ଯିବି ଷଣ୍ଢ ଯାତ୍ରା ଦେଖିବାକୁ ଦେଖିବା କଣ ହଉଛି।
କୋଉଠି ଭୁବନ?
ହଁ।
ଭୁବନଟା ଏଇନା ଭଲ ଚାଲୁଛି।
ହଁ ବା ଯିବି ବୋଲି ବାହାରିଛି ତ ଦେଖିବା କଣ ହଉଛି ଆଉ।
ଦଶହାର ଆସୁ।
ହଉ ଆଉ କେତେଟା ଦିନ କି ଏଟା ଆ ଭାଦ୍ରବ ମାସ ହବ ଭାଦ୍ରବ ମାସରୁ ହଁ ହବ ଆଶି ଶ୍ରାବଣ ଭାଦ୍ରବ ନା ଏଇଟା ହଉଛି ଆ
ଏ ଯୋଉା କା ଖୁଦୁରୁକୁଣୀ କେବେ?
ଏଇଟା ଏଇ ମାସ ଟା ଏଇ ମାସ ଟା ଚାଲିଲା ନା କଣ?
ହୁଁ।
ହଁ ବା ତୁ ହଁ ସେଗୁରା ଜ୍ୟେଷ୍ଠ ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ୱିନ ଆହୁରି ଅଛି ଶ୍ରାବଣ ମାସ ଯାଇନି।
ଶ୍ରାବଣ ମାସ ତ ଆର ମାସରେ।
ହଁ ଶ୍ରାବଣ ମାସ ଯାଇନି ଶ୍ରାବଣ ମାସରେ
କୁହ ଆମର ଖୁଦୁରୁକୁୁନି ପୂଜା ହୁଏ।
ଶ୍ରାବଣ ମାସ ସରିବ ଖୁଦୁରୁକୁଣୀ ପୂଜା ଆରମ୍ଭ ହବ। ଶ୍ରାବଣ ମାସ ପରେ କୋ ଭାଦ୍ରବ ମାସ ଭାଦ୍ରବ ମାସ ପରେ ହିଁ ଖୁଦୁରୁକୁଣୀ ଆରମ୍ଭ ହବ। ଶ୍ରାବଣ ମାସରେ ଶିବଙ୍କ ପୂଜା ଯୋଉ ଶ୍ରାବଣ ଭାର ନେଇକି ଢାଳିବେ।
ହୁଁ
ଭାଦ୍ରବ ମାସରେ ଖୁଦରୁକୁଣୀ ପୂଜା ଯୋଉ ମଙ୍ଗଳା ମାକୁ ପୂଜା କରିବେ।
ହ
ମୁଁ କରେ ଯେ ଲାଷ୍ଟ ପାଳିଟା କରେ ଆଉ।
ମୁଁ ତ ଭାବୁଛି ସେ ଲାଷ୍ଟ ପାଲିଟା କରିବି ଯିବି ବୋଲି ଭାବୁଛି।
ହଁ। ହଉ ଆଉ।
ଆଉ କ
ଆଉ କଣ ଏଇରାକ ଏମିନ୍ତି ଚାଲିଛି। ଆଉ କଣ କହିବି ଆଉ। ମତେ ଓଷା ବ୍ରତ କରିିକରି ମୋ ଦେହ ହାତ ଥରୁଚ଼ି ଆଉ କଣ, ମୋର ତ ଶନିବାରେ ମାସକୁ ଚାର ଟା ଶନିବାରେ